ହଁ।
ଆଜ୍ଞା କଣ କରନ୍ତି।
ଖାଇକି ଏଇନା ଛାତ ଉପର ଆଡେ ଆସିଛି ଭାରି।
ଉଁ ଆପଣଙ୍କ ଆଡେ ହେରି ଶବ୍ଦର ବବାର ହୁଏ ବୋଧେ?
ହେରି
କହିଲେ ପା ଆ କଇଲେକି ଗରି
ହଁ।
ଏମିତି କହିଲର ହାଲୋ। ହାଲୋ। ମୁଁ କହିଲି ବ୍ୟସ୍ତ ଅଛନ୍ତି କି?
ନା ଏଟା ନେଟୱାରକ ଟିକେ ପାଉନ କଥାଟା ସବୁ ନଥିଲା ବୋଧେ? ନା।
ସ୍ଥିରେ ଏଇ ନେଟ ର ସମସ୍ୟା ବହୁତ ରହୁଛି। ଆଉ ଆଜି ଆ ଆପଣଙ୍କ ଆଡେ ବର୍ଷା ହେଇନଥିଲା।
ନା ବସା ହେଇନ ନ ଉଠଉଥିଲା ଯେ ଛାଡି ଯାଇଛି। ଖାଲି ଟିକେ ଟିକେ
ଓହୋ ନା ଆମ ଆଡେ ଟେ ସକାଳେ ପୁରା ଜୋର ସେ ପୁରା ହେଇଥିଲା ନା ବର୍ଷା।
ଓହୋ ଏବେ?
ଆଉ ଆପ ଏବେ ତ କଣ ଆକାଶ ପୁରା ଫାଙ୍କା ଅଛି। ଆଉ କଣ ଖାଇଲେ କଣ?
ଟିକେ ରୁହ ଟିକେ।
ହଁ ଠିକ ଅଛି ମୁଁ ଅଛି ତ। ରାତିର ଖାଇବାଟା ଟିକେ ହାଲକା ହେବା ଦରକାର। ଦେହ ପାଇଁ ମାନେ ଆମେ ଖାଇ ଦେଇେଇକି ଶୋଇପଡୁଛନ୍ତି ନା। ତ ସେଟା ହଜମ ହବାରେ ଟ ଟିକେ ପ୍ରୋବ୍ଲେମ୍ ହବ। ସେଥିପାଇଁ ଭାତ ଖାଇବା କଥା ନୁହେଁ ନ କି?
ହଁ।
ଖାଇଲେ ଆପଣ ରୁଟି ନା ଭାତ। ଭାତ ଖାଇଦଉଛନ୍ତି ଆଉ ଏଇଟା କାରଣ କ ଯେମିତି କି ସକାଳୁ ଅଟାରେ ଭାତଟା ଆମର ନି ଦରକାର। ଟିକେ ହାଲ ଫୁଲକା କଣ ରୁଟି ଫୁଟି ଟିକେ ଖାଇଦିଅନ୍ତି। କିନ୍ତୁ ମୁଁ କିନ୍ତୁ ମତେ ଇ ନିହାତି ଦରକାର ଭାତ ପଖାଳ ଭାତ ଟିକେ। ଖାଇକି ଯୁଆଡେ ଯିବା କଥା ଯିବା ଆଉ। ସେଇଭଳିଆ ଭାତ ଜଣ ଜଣଙ୍କର ବହୁତ ପସନ୍ଦ ଯେହେତୁ ଆମେ ଓଡ଼ିଆ ତ ପ୍ରଥମରୁ ଆମେ ଭାତ ଖାଇ ଆସିଛନ ଇଏ କଣ ଫେସନ କରିକି